ହ୍ୟାଲୋ।
ହ୍ୟାଲୋ ହଁ ହ୍ୟାଲୋ।
ହ୍ୟାଲୋ ମୁଁ ଭଏସ କ୍ଲିୟର ଶୁଭୁଛି।
ହଁ କ୍ଳିଅର ଶୁଭୁଛି।
ଆଜ୍ଞା କଣ କରୁଚନ୍ତି।
ଏ ଟିକେ କାମ ଅଛିତ ଅଫିସ ର କରୁଥିଲି ଆଉ।
ଓହୋ ଜବ କରୁଛନ୍ତି ବୋଧେ
ହଁ ଜବ କରୁଚି ମୁଁ।
ଆଜ୍ଞା, ଆପଣ କୋଉଠୁ କହୁଥିଲେ?
ହୁଁ, ମୋ ଘର ହଉଛି ଭୁବନେଶର
ଆଜ୍ଞା।
ମୁଁ ଏବେ ଅଛି ଚକ୍ରଧରପୁରରେ
ସେଇଟା କୋଉଠି?
ସେଇଟା ହଉଛି, ଆମର ରାଉରକେଲା ରୁ ଦୁଇଶହ କିଲୋମିଟର, ମାନେ ଝାଡଖଣ୍ଡ। ଝାଡଖଣ୍ଡ ରେ ଯାଉଛି।
ଓହୋ, ଏତେ ଦୂର।
ହଁ।
ଆଜ୍ଞା। ଆଜ୍ଞା, ଚାକିର ପାଇଁ ତ ସେ ସବୁ କରିବାକୁ ହିଁ ପଡିବ।
ଆଉ, ଯୋଉଡି ମିଳିଲା, ଆଉ କଣ କରିବାଆ।
ହ ଆଜ୍ଞା, ଭଲ ତ ଯାହା ପାଇଲେଣି, ଆମର ତ ଏବେ ଖୋଜୁଛୁ ହିଁ, ଆମେ ଏବେ ଷ୍ଟ୍ରଗଲ୍ କରୁଛୁ।
ଆଛା, ତମେ କଣ କରୁଛ କି ଏବେ?
ମୋର ଜଷ୍ଟ ଏଇ ଦିଇ ମାସ ହେବ ଗ୍ରାଜୁଏସନ ସରିଛି, ଏବେ ଫିଲାଲ ଘରେ ହିଁ ସବୁ ଓ ଯେଉଁ ଏଣ୍ଟ୍ରାନ୍ସ ପାଇଁ ପକ୍କା ପକି କରୁଛି। ଯାହା ହବ ଆଉ କମ୍ପିଟେଟିଭ ପାଇଁ ସେ ରେଲୱେ, ବ୍ୟାଙ୍କିଙ୍ଗ୍, ଏସ୍ଏସ୍ଏସ୍ ଜେଲ୍, ସେଇଥିପାଇଁ ପ୍ରିପେୟାର୍ ହେବ ଆଉ
ହୁଁ ହୁଁ ହୁଁ।
ଆଜ୍ଞା, କଣ ହିଁ କରିବୁ, ଆଜିକାଲି ତ ସବୁ ଚାକିରିୀ ହିଁ ଟପ୍, କୋଉ ଲାଇ ନିଜକୁ କିଛି ଜାଣି ହଉନି, ଆଜ୍ଞା।
ସେଇଟା ତ ସପୋଟ। ମିନତି ଆଉ ସେମିତି ହେଇଗଲାଣି ଆଉ କଣ କରିବା
ହଁ ପା, ସବୁ ଚାକିରି ତ ପୁରା ମାନେ ହାତ ଛୁଇଁ ହଉନି, ଯାହୁ କୁହନ୍ତୁ? ଯେତେ ମାନେ କମ ସିଟକୁ ଛୁଆ ପୁରା ପ୍ରବଳ।
ବାସ୍ ବାସ୍।
ଆଜ୍ଞା, କୋଉ ଯାହାର ଯାହା ଭାଗ୍ୟରେ ଥିବ, ଆଉ ଫାଷ୍ଟ ସେଇଟା ହିଁ ଆଉ ଖାଲି କର୍ମ କରିବା କଥା, ହଁ ଆଜ୍ଞା। ଆଜ୍ଞା। ଆଗରୁ ଯିଏ ସବୁ ଚାକିରି, ଆମ ଘର ଯାଜପୁର।
ଯାଜପୁର ଆଛା, ହଁ କଣ କହିଲ?
ମୁଁ କହିଲି ଆଗରୁ ଯିଏ ହେଲେ ଯେମିତି ଚାକିରିଟି ପାଇଯାଉଥିଲେ, ଏବେ ପୁରା ଟପ୍
ନାଇଁ, ହଁ, ଏବେ ତ ପୁରା ଟପ୍ ହେଇଯାଇଛି ମାନେ ଆଗ ଭଳିଆ ତ ସିଷ୍ଟମ ନାହିଁ ଏବେ ଏବେ ତମେ ଏକଜାମ ଦବାକୁ ଯିବ, ହଜାରଟା ଚେକିଂ ହବ ତମର ଫାଷ୍ଟ
ହଁ ପା, ଏବେ କେତେ ଦେଖୁନାହାନ୍ତି ସୋସିଆଲ ମିଡିଆରେ ତେ ବାହାରୁନି, କେତେ ଛୁଆ ମାନେ କେତେ ହଇରାଣ ହଉଛନ୍ତି, ଆ
ହୁଁ।
ଏଇ, ଏଇଥର ଯୋଉ ଗଲା ନିଟ ଏକ୍ଜାମ କେମିତି ପୁରା ଛୁଆ ମାନେ ପୁରା, କେତେ ପୁରା ରିନିଟ ହେଲା ସେ ଏଥିରେ ବି ତାଙ୍କର କେତେ ଷ୍ଟଗଲ।
ଉଁ ଉଁ।
ହୁଁ ହୁଁ ହୁଁ
ସେଇଥିରେ ବି ପେପର ଲିକ ହେଇଯାଉଚି।
ହଁ ପରା କେମିତି କିଜାଣି ଏମିତି? ତି ଏବେ ସରକାରଙ୍କର ଏତେ ଇଏ
ସେଇଟା ସରକାର ନାଇଁ, ସେଇଟା ମୁଁ ଖାଇଥିଲି ଭାତ, ମାଛ ତରକାରୀ।
ଆଚ୍ଛା।
ତମେ?
ହଁ ମୁଁ ସେଇ ଭାତ ଅଣ୍ଡାଭଜା ପଖାଳ ଖାଇଛି ଦେଶୀ ଛୁଆ।
ହଁ ହଁ ପଖାଳତ ସମସ୍ତଙ୍କ ଫେବରାଇଟ।
ହଁ ହଁ ନାଇଁ ପ୍ରାୟ ଛୁଆ ଅଛନ୍ତି ତାଙ୍କୁ ପଖାଳଭାତ ଭଲ ଲାଗେନି।
ଏ ଯେ ଯିଏ ପଖାଳ ଭଲ ନ ପାଏ ସେ କଣ ଓଡିଆ ନୁହଁ।
ହଁଅ ଟ୍ରୁ ଏଇଟା ତ ସତ। ହଁ ଶୁଣିଛି ହିଁ ହିଁ।
ଯିଏ ନୁହଁ ସିଏ ସିଏ ଆମ କାଟାଗୋରି ଇ ନୁହଁ ଓଡିଶା ଦତ୍ତ ସିଏ।
ମିର୍ମାଇ ଦାସ ବୋଧେ ସେ ସେଇ ଗିତଟା‌ ଗାଇଚି ନା କଣ।
ହଁ ହଁ ହଁ ମିର୍ମେଇ ସ୍ୱାଇଁ।
ହଁ ସରି ସ୍ୱାଇଁ ଆଜ୍ଞା।
ତା ତା ନା ଆକ୍ଚୁଆଲି ମନୋଞ୍ଜନ।
ହଁ ଆପଣ ଚିହ୍ନିଛନ୍ତି ନା କଣ।
ସେ ଆମ କଲେଜକୁ ଆସିଥିଲା।
ଆପଣ କୋଉଠି ପଢୁଥିଲେ କି?
ମୁଁ ପଢୁଥିଲି ବରମପୁର ପାଲା ମାରାଜ ଇଞ୍ଜିନିଅରିଂ କଲେଜ।
ଓହୋ ଇଞ୍ଜିନିୟରିଂ କରୁଥିଲେ ଏବେ ତାହଲେ କଣ ସଫ୍ଟଓୟାର ଇଞ୍ଜିନିୟର।
ନାଇଁ ମୁଁ ଇଲେକ୍ଟ୍ରିକାଲ ଇଞ୍ଜିନିୟର।
ଓହୋଓ ସମସ୍ତେ ତ ଆଜିକାଲି। ଖାଲି ଇଞ୍ଜିନିୟରିହି ଯାହାକୁ ପଚାରେ ଇଞ୍ଜିନିୟର।
ଜବ୍ଟା ସେ ଇଞ୍ଜିନିୟରିଂରେ ଅଛି ନା।
ଟ୍ରୁ ମୋରତ ମୋରତ ସବୁ ଭାଇ ଭଉଣୀ ସମସ୍ତେ ହିଁ ଇଞ୍ଜିନିୟର ଜଣେ। ଇସିସିସିରେ ଅଛନ୍ତି ଜଣେ ଇନଫୋସିସ ଅଛନ୍ତି। ଆଉ ଜଣେ ଏବେ ପଢୁଛି ଓଏସ ଆଜ୍ଞା ଆଉ ଜଣେ ଏବେ ଓଟିଏଆର କଲେଜ ଯୋଉ ଜାଣି ଥିବେ ଭୁବନେଶ୍ଵରରେ।
ହଁ ହଁ ହଁ ଓଟିଆର।
ଆଜ୍ଞା ସେ ସେଇଠି ଏବେ ପଢୁଛନ୍ତି ଫାଇନାଲ ଇୟର।
ଆଛା ଓଏଟିଆରେ ମୋର ହେଇଥିଲା। ମୋ ନିଜର ଭୁଲ ପାଇଁ କଟିଗଲା।
କାହିଁକି କଣ ଭୁଲ ମାରିଦେଲେ ନା କଣ ସ୍ଵାୟତ କରିଦେଲେ ନାକଣ।
ହଁ। ମାନେ ମାନେ ଯୋଉ କଲେଜ ସିଲେକ୍ସନ ଟା ଯୋଉ ପକେଇଥାନ୍ତି ଏପଟ ସେପଟ କରିଦେଲି।
ଏହେ ଏ।
ମାନେ ଓଏଟିଆର ତଳେ ରଖି ଦେଇେଇଥିଲି ତାପରେ ଏ କଲେଷ୍ଟ ରଖିଦେଇଥିଲି ହଁ ହଁ ତ ଡାଇରେକ୍ଟ ଡାଇରେକ୍ଟ ସେଇଠିକି ପଳେଇଲା ଆଉ।
ହଁ ଫାଷ୍ଟ କଟକ ଯୋଉଠୁ ଆସିବ ସେଇଠିକି ତ ଯିବୁ ଆଉ।
ସେ ବା ନହେଲେ ମୁଁ ଭୁବନେଶ୍ଵର ରହି ପଢିଥାନ୍ତି।
ହଁ ମ ଯଉଠି ତ ପଢିକି ଚାକିରିତ କରିରସାଇଲେଣି ଆଉ ସେ ହି ହି ହି ଚାି ରି ମାଣ୍ଡାଡୋରୀରିରେ ଭାଇ ଜଉଠି ଯାହା ପଢୁଚ ପଢ। ଆଉ କିଛି ଦରକାର ନାହିଁ।
ଚାକିରି ନା ଏବେ ଏବେ ଏକ୍ସପିରିଏନ୍ସ ହେଲା। ଏବେ ମୁଁ ଏକ୍ସପ୍ରିଏନ୍ସ ପାଇଁ ଆଇଚି କାହିଁକି ନା। ଏବେ ଦି ବର୍ଷ କଷ୍ଟ ନ ଗଲେ ମାନେ ଯେତେବେଳେ ଚେଞ୍ଜ କରିବି ଜବ୍ ଏବେ ପାଖରେ ମୋତେ ଭୁବନେଶ୍ଵରରେ ବି ଚାକିରି ମିଳୁଥିଲା। କିନ୍ତୁ ଏକ୍ସପ୍ରିଏନ୍ସସ କିଛି ମିଳିବନି।
କାହିଁକି ଏମିତି।
ଅଛି କମ୍ପାନୀ କମ୍ପାନୀର କାମ ଉପରେ ଏବେ ମୁଁ ଯୋଉ କମ୍ପାନୀ ଅଛି ସେଇଠି ହଁ, ଏବେ ମୁଁ ଯେଉ କମ୍ପାନୀ ଅଛି ସେଇଠି ମତେ ମାନେ ଏକ୍ସପିରିସ ମିଳିପାରିବ। ଆଉ ବାକି ଯଦି ସେ ଯୋଉ ଭୁବନେଶରରେ ଯୋଉଠି କରିଥାନ୍ତି, ସେଇଠି ମଧ୍ୟ ତ ଅଲଗା କାମ ଦେଇଥାନ୍ତା। ସେଥିପାଇଁ, ମୁଁ ଟିକେ ମନା କରିଦେଲି, ଗଲିନି।
ଓହୋ, ଏମତି ତାହଲେ
ହୁଁ, ଭୁବନେଶ୍ଵରରେ ନାଇଁ, ସେ ଖୋର୍ଦ୍ଧାରେ
ହୁଁ, ଭୁବନେଶ୍ୱରରେ ତ ଘର ସେଇ ପାଖରେ କରିଦେଇଥିଲେ ଭଲ ହୋଇଇଥାନ୍ତା କିନ୍ତୁ ଏକ୍ସପିରିସ ମିଳିବନି ଆଉ କଣ କରିବୁ?
ହଁ, ନାଇଁ ହଁ ସେଇଟା, ଏକ୍ସିପେନ୍ସ ପାଇଁ ହିଁ ଦୂର ବାଟ ଆସିଛି ମ
ହୁଁ ଆଉ ଘରକୁ ଯାଇଥିଲେ ନା ନାଇ ରଜରେ?
ନାଇଁ ମୁଁ ଯାଇନି, ମୁଁ ତ ଏବେ ମୋର ଏବେ ତ ରିସେଣ୍ଡ ହେଇଛି ଜଏନିଙ୍ଗ ଜୁନରେ
ଓହୋ
ହଁ ଏବେ ହେଇଛି, ଏବେ, ହଁ ମୁଁ ଏବେ ପାସ ଉଠିବା। ମୋର କେବେ? ଜୁନ ହେଲେ, ମାର୍ଚ୍ଚ ଏପ୍ରିଲ, ଏପ୍ରିଲରେ ଆମର ଏଜାମ ସଇଲା।
ଓହୋ, ଆପଣ ତାନଲେ ମୋରଠୁ ବର୍ଷେ ଖଣ୍ଡେ ବଡ ହେବେ।
ଆଚ୍ଛା।
ହୁଁ।
ହଁ ତମ, ମୁଁ ତ ମୋର ଦିଇ ହଜାର ତିନି ଆଉ
ଓ ତିନି, ମୋର ପାଞ୍ଚ
ଆଚ୍ଛା।
ଆଜ୍ଞା। ଆଉ ରଜରେ କଣ କଣ ପିଠା ଫିଠା ଖାଇଛନ୍ତି ନା? ଆପଣଙ୍କ ଆଡରେ ହୁଏ ନା ଭୁବନେଶ୍ଵର ତ ହୁଏ।
ହୁଏ ଯେ, ମୁଁ ପା ଏଇଡି
ଓହୋ ହଁ ଭିଡିଓ କଲ୍ ରେ ପିଠା ଖାଇଦଉଥିବେ ଆଉ
ଭିଡିଓ କଲ୍ ରେ ନାଇଁ, ରଜ ଟା ସେ, ରଜ ଟାଇମରେ ମୁଁ ଥିଲି କୋଲକତାରେ। ସେଇଠି କାମ ଚାଲିଥିଲା ତ, ତାପରେ ତାପରେ ସେଇଠୁ, ଏବେ ଚକ୍ରଧରପୁରରେ ଅଛି। ଏଇଠି କାମ ସରିଲେ ପୁଣି କୋଲକାତା ହିଁ ଯିବି।
ଆଚ୍ଛା, ପୁଣି କୋଲକାତା ତାହେନେ ଯିବେ।
ହଁ ଏଇଠି, ଏଇଠି ଅଳ୍ପ ଦିନର କାମ ଅଛି।
ହୁଉଁ, ସାଲେରୀ କେମିତି କଣ ଭଲ ତ?
ସାଲେରୀ, କହିବି ସାଲେରୀ କଥା କହିବି?
ମାନେ ଭଲ ନା ନିଜକୁ କମ୍ଫଟେବୁଲୁ ତ ସେ
ନିଜକୁ ହଁ କହିବାକୁ ଗଲେ, କମ୍ଫର୍ଟେବଲଲା କାହିଁକି ନା ମତେ ଯେତିକି ସାଲେରୀ ଦଉଛି ହେଲା। ଅଠର ଦଉଛି।
ଓ ହୋ
ଅ ତାପରେ ର ରୁମ୍, ରୁମ୍ ରେ, ଆଉ ଖାଇବା କମ୍ପାନୀ ଦଉଛି।
ଆ ହା ଖାଇବା, ପିଇବା, ରହିବା ତ ଦେଉଛି ଆଉ
ହଁ, ହଁ, ସେଇଟା ସେଥିପାଇଁ ନହେଲେ ଅଠରରେ ତ କିଏ ଅଠରରେ ମତେ ପାଇନଥାନ୍ତା।
ନା ଜମା ବି ତ ପାଇନଥାନ୍ତା।
ଚୁପଚାପ୍ ଅଛି, ମୁହି କହିଲି ବର୍ଷେ ପରେ ପୁଣି ଇନକ୍ରିମେଣ୍ଟ ହବ।
ହୁଁ
ମୋର ପୋଷ୍ଟ ବଢିବ।
ଏବେ ଏବେ ଖାଲି ଛଅ, ସାତ ମାସ, ଟିକେ କଷ୍ଟ କରି ଦିଅ
ହଁ ହଁ ନାଇଁ ମ, ତ କମ୍ପାନୀ ଖାଇବା ପିଇବା ସବୁ ଦଉଛି, ତ ଏଇଆ କଥା ଆଉ କାମ ବି, ହଁ କାମ ବି କିଛି କିଛି ବିଶେଷ କିଛି ଇଏ ନାଇଁ ହେଲା।
ହୁଁ, ହୁଁ।
ତିନି, ଦିନ ହେଲା ବିଶ୍ବାସ କରିବନି ତମେ, ତମ ମେସେଜ ମୁଁ ଆଜି ଦେଖିଲିନା। ଆଉ ତିନି, ଦିନ ହେଲା ବିଶ୍ବାସ କରିବନି ମୁଁ ସୋଉ କିଛି କାମ ନଥିଲା ଆମର
କାଇଁ ଆପଣ କଥା ହୁଅନ୍ତିନି କି?
ମୁଁ ନାଇଁ, ମୁଁ ବି କଥା ହୁଏ ଯେ। ମୋର, ମୋର ଆଜି ମତେ ମେସେଜ ଆସିଲା କି, ତମକୁ ଶହେ ଅଶୀ ମିନିଟ୍ ଯେମିତି ହେଲେ, କଥା ହେବାକୁ ପଡିବ। ମୁଁ ସେତେ, ହଁ ନା ଶହେଅଶୀ ମିଣ୍ଟି, କଣ କଥା ହେବାକୁ ପଡିବ ନା, ସେଇଟା ତମେ କଣ କରିବ?
ନାଇଁ ମାନେ କାଲି ସୁଧା, ତମର ଯେତିକି ଟାସ୍କ ଅଛି, କମ୍ପ୍ଲିଟ୍ କରିବ।
ଟାସ୍କ ମାନେ କଣ? କଲ୍ କଥା କହୁଛ, ନା ଇଏ କଥା କହୁଛ?
ସେଇଟା ଥୋଡି, ଏଇଠି କଥା ହବା।
ଆଚ୍ଛା ହଉ ଠିକ୍ ଅଛି।
ହଁ, ମାନେ ଏମିତି ହିଁ ମୁଁ ବି ନୁଆ।
ଇଏରେ କହିଦବ।
ମେସେଜରେ, ଆଜ୍ଞା, ଆଜ୍ଞା। ମୋର ବି ନୁଆ। ମୋର ଯୋଉ, ଫୋନ୍ ରେ ମେସେଜ କରୁଛି, ସେ ନମ୍ବର ବି ମୋର ଗ୍ରୁପ୍ ରେ ଆଡ୍ ଅଛି। କିନ୍ତୁ ସେଠା ଥୋଡି ଏ ଏଠି ଟିକେ ନେଟୱାର୍କ ଇସୁ ତ ଗାଁ ରେ, ସେଥିପାଇଁ ସେଟା ମୋର ଫାଇପ୍ ଜି ବାଲା ଫୋନ୍ ଟା, ଏଠି ପାଉନି ଘର ଭିତରକୁ। ସେଥିପାଇଁ ଏଇଟା ମୋ ମାମାଙ୍କ ନମ୍ବର ତାଙ୍କ ତା ନମ୍ବରରେ କୋଉ, ତାଙ୍କ ନମ୍ବର ବି ଗ୍ରୁପରେ ଆ-ଆଡ କରି ଦେଇ କଥା ହଉଛି ଆଉ।
ଆଚ୍ଛା, ଆଚ୍ଛା।
ହୁଁ, ସେମିତି ସବୁ ଚାଲିଛି ଆଉ। ଆଉ କଣ? ହି, ହି--ହଁ ସବୁ ପଇସାର ଖେଳ। ହା ହା ହା-ପଇ-ପଇସା ପାଇଁ ସମସ୍ତେ ସବୁ ବୁ, କରି ପକଉଛନ୍ତି। ଅନ- ନନ କିଛି ନହିଁ।
କିଛି ନାଇଁ ବାସ୍। ହଁ, ହଉ। ଗୋଟେ କମ୍ୟୁନିକେସନ ସ୍କିଲ୍ ତା ବିଲ୍ ଟା
ହଁ ସେଇଟା ତ ମେନ୍। ସେଇଆ ଠିକ୍ କଥା, କମ୍ୟୁନିକସନ ସ୍କିଲ୍ ତ, ଡେଭଲପ୍ ହବ ନା। ଯୋଉଠି ଆଗରେ ବି-ଭବିଷ୍ୟତ ରହିନହିଁ। ହଉ ତାହଲେ, ଆଜ୍ଞା। ହଉ ତାହଲେ ରଖୁଛି, ଜୟ ଜଗନ୍ନାଥ। ଆଜ୍ଞା।